ହ୍ୟାଲୋ ଆଜ୍ଞା ନମସ୍କାର ନମସ୍କାର
ହଁ କଣ କରୁଛନ୍ତି ଆପଣ?
ଏଇଠି ଗୋଟେ ଗଛଟା ସହିତ ଗଛଟାକୁ ଉପାଡୁଚି।
ଟିକେ ଆପଣ ଗୋଟେ ମିନିଟ୍ କହୁଥାନ୍ତୁ। ମୁଁ ଆସୁଚି।
ଆଜ୍ଞା ଆଜ୍ଞା ମୁଁ ଏଇ ଟିକେ ଆକ୍ଚୁଆଲି ଗୋଟେ ଗଛଟାକୁ ଉପୁଡୁ ଉପାଡୁଚି। କାରଣ ସେ ଗଛରେ କେତେଟା ପତ୍ର ପାଚି ଯାଇଚି। ତ ସେ ପାଚି ଗ୍ରୀନ୍ ମାନେ ନେଳି ଗଛରେ ହଳଦିଆ ପତ୍ର ମୋତେ ଭଲ ଦେଖା ହେଲାନି ବୋଲି ମୁଁ ଗୋଟେ କଇଞ୍ଚି ଧରିକି ସେ ପତ୍ର ଉରାକୁ କାଟୁଚି। ଆଉ ଯଦି କାଟୁ କାଟୁ ଗଛଟା କାଟି ଦେଇଥିବି ତାହେଲେ ମୋ ବାପା ଆସିଲେ ମୋ ସହିତ ମତେ ତାପରେ କଣ କହିବେ ସେଇଟା ମୁଁ ଜାଣିନି ଏଇଟା ହେଉଛି ମୁଁ ଏଇ କାମ କରୁଛି ଆଜ୍ଞା ମାନେ କୁହନ୍ତୁ।
ହୁଛନ୍ତି ତ?
ହଁ ହଁ କହୁଛି ପା ଆପଣଙ୍କୁ ଶୁଭୁନି କି?
ହଁ ହଁ ଶୁଭୁଚି ନା ମାନେ ମୁଁ ଶୁଣୁନଥିଲି ଟିକେ ଏଇ ଡାକୁ ଡାକିଥିଲେ ତ ମୁଁ ସେଥିପାଇଁ
ଆଚ୍ଛା ଆଚ୍ଛା ହଉ ହଉ ଏବେ ଆସିଲେ ତ।
ହଁ ହଁ ଏବେ ଆସିଲି କୁହନ୍ତୁ।
ଆଉ ଆଉ ଆ ଆଉ କଣ କହୁଥିଲି? ଆଉ ଆପଣଙ୍କର ଘରେ ଗଛ ପତ୍ର ଗଛ ବୃଛ ଲଗେଇଛନ୍ତି କି ନାଇଁ?
ଗଛ ନା ନା ଆମେ କ୍ଵାର୍ଟରରେ ରହୁଛୁ ଆମେ ଗଛ କେମିତି ଲଗେଇବୁ?
ଗୋଟେ ତ ଆପଣ ଫୁଲ ଗଛ ବି ଲଗେଇ ପାରିବେ।
ତୁଳସୀ ଗଛ ଲଗେଇଛୁ।
ହ ସେ ଗୋଟେ ଗଛ ହେଇଗଲା ବହୁତ କଥା।
ହଉ ଶୁଣନ୍ତୁ, ଆପଣ କଅଣ ଜାଣିବାକୁ କହୁଥିଲେ କି ମୋ ସମ୍ପର୍କ ଟା କେମିତି ସେ ଭାଇଙ୍କ ସହ ତ?
ଆଜ୍ଞା ଆଜ୍ଞା ଠିକ୍ କଥା କହିଲେ ଠିକ୍ କଥା ମନେ ପକେଇଲେ।
ଆପଣ ଜାଣିଥିବେ ହେଲେ ପ୍ରଥମେ ମୁଁ କଷ୍ଠ ନା କଣ ଷଷ୍ଠ ହଁ। ଷଷ୍ଠ ଶ୍ରେଣୀରେ ମୁଁ ଆ ପଢୁଥିଲି ଖଣ୍ଡଗିରିରେ।
ଆଜ୍ଞା ଜାଣଛି।
ସେଇଆ ମୁଁ ସେଇଠି ପଢୁଥିଲି ବେଳେ ସେ ଭାଇ ମଧ୍ୟ ସେଇଠି ପଢୁଥିଲେ।
ଓହୋ ଆଛା ତାପରେ
ତା ପରେ ମୋ ଗାଁ ରେ ମୋ ଘର ପାଖରେ ଜଣେ ଭାଇ ସିଏ ତାଙ୍କ ବନ୍ଧୁ ମାନେ ତାଙ୍କର ଗୋଟେ ଶ୍ରେ ତ ଅ ମୁଁ ଗୋଟିଏ ଶ୍ରେଣୀ ସେଇଠି ସିଏ ବି ପଢୁଥିଲେ ତ ସେଇ ଦ୍ଵାର ଆମେ ଟିକେ ଚିହ୍ନା ପରିଚୟ ହେଇଯାଇଥିଲୁ। ତ ଗୋଟେ ଫ୍ରିଅ ଫ୍ରି ଫାୟାର ନାମକ ମାନେ ଏମତି ଗେମ ଖେଳି ଖେଳି ଆମେ ସମ୍ପକ ଟା ବଢିଗଲା ଅ ସେମତି ସମ୍ପର୍କ ଟା ଚାଲଥିଲା ଚାଲଥିଲା। ଆ ମାନେ ଆମ ଘର ଲୋକ ବି ସମସ୍ତେ ଜାଣିଚନ୍ତି ଆମେ ତାଙ୍କ ଘରକୁ ବି ଯାଇଚୁ ସେ ବି ଆମ ଘରୁ ବୟସ ବି ସମ୍ପର୍କ ଟା ସେଇ ଦ୍ଵାରା ସୃଷ୍ଟି ହେଇଚି ସେମତି ଚାଲଚି ଆଉ।
ଆଛା ଆଛା ଏମତି କଥା ତାହେଲେ ମୋତେ ଲାଗିଲା ଆପଣଙ୍କର ବୋଧେ କିଛି ପର ପାରିବାରିକ ସମ୍ପର୍କ
ନା ନା ପାରିବାରିକ ସମ୍ପର୍କ ନାହିଁ।
ଆଚ୍ଛା ଆଚ୍ଛା।
ଆଉ ତାଙ୍କର ଯୋଉ ସାଙ୍ଗ ଅଛି। ଆଁ ମାନେ ମୋ ବଡ ଭାଇଙ୍କର ଯୋଉ ସାଙ୍ଗ ଅଛି ଆମ ଘର ପାଖରେ ସିଏ ଆ ବି ଆମ ପାରିଭାରିକ ସମ୍ପର୍କ ନାଇ କିନ୍ତୁ ପାରିବାରିକ ଭଳି। ମାନେ ସବୁ ମାନେ ଆମ ହାତ୍ ତ ହଁ ଭଲ ଅଛି ବନ୍ଧୁତା ତାଙ୍କ ସଙ୍ଗ ସାଙ୍ଗେରେ। ଆଉ ସେ ତାକ୍ ଙ୍କ ସାଙ୍ଗ ଯୋଉ ମୋ ବଡ ଭାଇଙ୍କ ସାଙ୍ଗ କହୁଚି ତାଙ୍କରି ନାଁ ମୁଁ ମୋ ନା ସ ସମାନ।
ଓହୋ ଏମିତି କଥା ତାହେଲେ ଭଲ ଭଲ ବୁଝିପାରିବେ।
ଆଉ ତାଙ୍କର ବି ବାଆ ବସ-ର କଣ କୁହନ୍ତି ଏଇଟା
ବ୍ୟବସାୟ।
ବ୍ୟବସାୟ ଅଛି ଆମର ବି ବ୍ୟବ ବସ ର ବ୍ୟବସାୟ ଅଛି।
ଓହୋ ଏତେ ସବୁ ଅ ଆଗକୁ ମନେ ପଡୁନି କୋ ଇନ୍ସିଡେନ୍ସି କହିଦଉଛି।
ହଉ।
ଆଁ ଆପଣଙ୍କ ସହିତ କଥା ହେଇ ହେଇ ମୁଁ ଆକଚୁଆଲି ଘରର ଆମର ଗୋଟେଏ ବାହାର ଜାଗାଟେ ଅଛି। ମାନେ ଗ୍ୟାରେଜେ ତୋ ମୁଁ ସେ ଗ୍ୟାରେଜ ରେ ଆସିକି ବସି ସାରିଲିଣି କଥା ହେଇ ହେଇ।
ଗ୍ୟାରେଜ୍ ଘର ବାହାରେ ଗ୍ୟାରେଜ?
ମାନେ ଘର ଭିତରେ ଘର ଭିତରେ ହଁ।
ଘର ଭିତରେ କେମିତି ଗ୍ୟାରେଜ୍?
ମାନେ ପୁରା ଘର ବାହାର ଟା ଗୋଟେ ପୁରା ମେନ ଗେଟ ଲାଗିଛି। ସେ ମେନ୍ ଗେଟ୍ ଭିତରେ ଗ୍ୟାରେଜ୍ ଟା। ତୋ ସେଇଟା ଘର ଭିତରେ ହିଁ ଯାଉଛି ତୋ ତୋ ମୁଁ ସେଇଠି ଆସିକି ବସିବା ଭିତରେ ମୋତେ ଦଷ୍ଟ। କି ପନ୍ଦରଟା ଖଣ୍ଡେ ମଶା ଖାଇସାରିଲେଣି।
ମାତ୍ର।
ଆପଣଙ୍କୁ ମାତ୍ର ଲାଗୁଚି। କଣ କହି
ଏ କାଇଁ ଘରେ କଥା ହେଲେନି ଘରେ କିଏ ଅଛନ୍ତି କି ଆପଣଙ୍କର?
ନା ନା ଘରେ କତ୍ ହଁ ଅଛନ୍ତି ବି ଆଉ ଆପଣଙ୍କରକୁ ଆପଣଙ୍କୁ ମୋ ଭ ଆମ ଆବାସଟା ଟିକେ ଏ କିଛି ବି ଶୁବିପାରେ। ଠିକ୍ ଠାକ୍ ନ ଶୁଭିିପାରେ ସେଥିପାଇଁ କାହିଁକି ମୁଁ ଟିକେ ବାହାରକୁ ଆସିକି କଥା ହୋଉଚି।
ଆମ୍ ବାହାରେ ପବନ ଦୋଉଥିବ ଭଲ।
ନା ନା ବିଲକୁଲ ନୁଅଁ ପତ୍ର ବି ହଲୁନି ଏଠି।
ପତ୍ର ବି ହଲୁନି ନିଜେ ହଲେଇ ଦିଅନ୍ତୁ।
ଉଁ ହାତ ପାଇବନି।
ଓହୋ ସେଇଟା ତ ସତ କଥା ଆଉ। ରେ ଆମ ହୁଁ କୁହନ୍ତୁ କୁହନ୍ତୁ। ହାଲୋ।
ହା
ହାଲୋ।
ହାଲୋ ହାଲୋ ହାଲୋ।
ହଁ ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ କୁହନ୍ତୁ କୁହନ୍ତୁ ଶୁଣାଗଲା କଣ ଆପଣ କୋହୁଥିଲେ କୁହନ୍ତୁ।
ମୁଁ ଏଇଆ କୋହୁଥୁଲି କି ଯୋଉ ହାତ ନ ପହଞ୍ଚିବା କଥାରୁ ମୁଁ ଆଜି ଖରାବେଳେ ଆ ଆ ମାନେ ମୋ ମାମା ମତେ ଆ ସ ମାନେ ଛାତ ଓପରେ ନେଇକି ଲୁଗା ଶଖେଆ ଶୁଖେଇବା ପାଇଁ କି କେବେଠୁ କୋହୁଚନ୍ତି। କିନ୍ତୁ ମୁଁ ଶୁଣେନି। ମତେ ଜମା ଭଲ ଲାଗେନି ସେ କାମଟା କିନ୍ତୁ ଆଜି କେବଳ ଫୋନରେ ଗପିବା ପାଇଁକି। ମୁଁ ଛାତ ଉପରକୁ ଲୁଗା ଶୁଖେଇବା ପାଇଁକି ଯାଇଥିଲି। ସେତବେଳେ ଆଁ ସେତବେଳେ କାରଣ ଲୁଗା ଶୁଖେଇବା ବାହାନା ରେ ମୁଁ ଛାତକୁ ଯିବି ଛାତରେ ଚାହିଁଲେ ମୋ ଛାତରେ ହିଁ ମୁଁ ଗପି ଦେଇପାରିବି। ତ ସେଥିପାଇଁ କି ମୁଁ ଯାଇଥିଲି ଆଉ ମୋର ଗୋଟେ କାର୍ଯ୍ୟ ବି ସମ୍ପନ୍ନ ହେଇଯିବ। ଆପଣ ବୁଝିପାରୁଥିବେ ତ ସେ ସେତେବେଳେ ମୁଁ ଗୋଟେ ପୁଅ ଆମର ପୁରୁଷ ମିତ୍ର ସହିତ କଥା ହୋଉଥିଲି ସେ ଯୋଉ ଡେଙ୍ଗୁ।
ହଁ ହଁ ଜାଣିଲେ।
ସେ ଡେଙ୍ଗୁ ସହିତ ମୁଁ କଥା ହୋଉଥୁଲି। ମୁଁ ଏଠି କଥା ହେଇ ଲୁଗା ଶୁଖେଇଲା ବେଳକୁ ମୁଁ କେବେଠୁ ଯାଇନ ନଥିଲ ମୁଁ ବୋହୁତ ଦିନ ହେଲାଣି ଯାଇନଥିଲି ଛାତକୁ ତ ମୁଁ ଅଚାନକ ଖୁଚି କି ମୁଁ ଯୋଉ କପଡା ଶୁକେଇବାକୁ ଯାଉଚି ସି ଯାଇଥିଲି ତ ସୂତାରେ ହାତ ପହଞ୍ଚି ପାରଲାନି।
ଉଁ ହା ହା ହା ଆରେ ହେ ହେ ସିଏ ବା କି କୋ ପର୍ କିନ୍ ତ କିନ୍ତୁ ପରନ୍ତୁ ସେଇଟା ସୂତା ନୁହଁ ସେଇଟା ତାର କୁହାଯାଏ।
ହଁ ମାନେ ସେ କଥା।
ହଁ ଏକା କଥା କେମତି ସୂତା ଅଲଗା ତାର ଅଲଗା।
ଆମର କିନ୍ତୁ ସୁତା ବନ୍ଧା ହେଇଚି।
ଓହୋ ସୂ ତାମାନେ ସେ ପ୍ଲାଷ୍ଟିକ କଥା କୋହୁଚନ୍ତି କି ଆପଣ? କିନ୍ତୁ ସେଗୁଡା ବି ତାର କହିବା କଥା କାହିଁକିନା ସୂତା ମାନେ ଯୋଉଗୁଡା କି ପତଳା। ତାର ମାନେ ଯୋଉଟା କି ମୋଟା।
ତାର ମାନେ ହୋଉଚି ଇଲେକ୍ଟ୍ରିକ ତା ସୂତା ମାନେ ହଉଛି ଆପ ଛାଡନ୍ତୁ ଆପଣଙ୍କର ନୁହଁ ମୋର ନୁହଁ ଦଉଡି ବନ୍ଧା ହେଇଛି।
ହଁ ଏଇଟା ପରମ୍ବପରା। ଆମ ମାନେ କଣ କୁହନ୍ତି ଠିକ।
ଅତହ ହ ଯୋଉ ଦୌଡି ବନ୍ଧା ହେଇଛି। ତମେ ତ ଫୋନରେ ଏମିତି ଆ କଥା ହେଇକି ଏମତି ହାତ ବଢେଇଲା ବେଳକୁ। ଜାଣୁଛି କି ମୋର ହାତ ପହଞ୍ଚୁନି। ତାପରେ ସେଠୁ ଗୋଟେ ମୋତେ ଷ୍ଟୁଲର ଯୋଗାଡ଼ କରିବାକୁ ପଡ଼ିଲା। ସେ ଷ୍ଟୁଲ୍ ଉପରେ ଚଢ଼ିଗଲି ଲୁଗା ଶୁଖେଇଦେଲି ପଳେଇ ଆସିଲି। ତ ଆଜି ସକାଳୁ ଏଇଠି। ଏକା ବି ଗୋଟେ କାମଟେ ମୁଁ କରିଥିଲି ବହୁତ ବଡ଼ ବଡ଼ କାମ କରିଦେଉଛି।
ଏତେ ବଡ କାମ ଟେ କରିଦେଲେ ଆପଣଙ୍କୁ ତ ଆଁ। ଶ୍ରୀଯୁକ୍ତ ରଙ୍ଗମରା ମିଶ ଥିରେ ଏଇଠୁ ଆ ଏ ମାନେ କଣ କୁହନ୍ତି। ମହୋନ ମାଝିଙ୍କଠୁ। ମୋହନ ମାଝିଙ୍କ ଠୁ ଉଁ ପାଇବା ଉଚିତ। ସେ କଣ କୁହନ୍ତି ସେଇଟା ପୁରସ୍କାର।
ହଉ ମୁଁ ନିଜେ କହିଦେଉଛି ଯଦି ଆପଣ ଥାଆନ୍ତେ। ତାହେଲେ ଆପଣ ସମସ୍ତିଙ୍କ ପାଇଁକି। ମୁଁ କାଲି ଚକୋଲେଟ୍ ନେଇକି ଯାଇଥାନ୍ତି।
ଅଁ ମୁଁ ନାହିଁ ତ ଆପ୍ ଆ‌ ମାନେ। କଣ କୁହନ୍ତି ବାକି ଯୋଉମାନେ ଅଛନ୍ତି ତାଙ୍କ ପାଇଁ ନେଇଯାଆନ୍ତୁ।
ଆ ସେଥିପାଇଁ କି ସେ ଥି ସେଥି ପାଇଁକି ମୁଁ ଭାବିଲି କି ଜଣଙ୍କୁ ଲେଫ୍ଟ ଆଉଟ୍ ମୁଁ। କାହିଁକି କରେଇବି ସେଥିପାଇଁ କି ସବୁ ଚକଲେଟ ମୁଁଜେ ଖାଇଦେବି କିଛି ଅସୁବିଧା ନାହିଁ।
ନା ନାଇ ଏଇଟା ମତେ କହିଦେଲେ ଏଇଟା ମତେ ଖରାପ ଲାଗିବ ଏବେ ଯଦି ସେମାନେ ମୋ ପାଇଁ ପାଇଲେନି।
ନା ନା ଥାଉ ତାଙ୍କ ଭାଗ। ତାଙ୍କ ଭାଗଟା ମୁଁ ଖାଇଦେବି କିଛି ଅସୁବିଧା ନାହିଁ ଆପଣଙ୍କ ଖରାପ ଲାଗା କିଛି ଦରକାର ନାହିଁ।
କଣ କହୁଥିଲେ କିଛି ତ କହୁନାହାନ୍ତି ଆପଣ କେତେବେଳୁ ଚୁପଚାପ ବସିଛନ୍ତି। ମୁଁ ଖାଲି ଫୋନ ଦେଖୁଛି ମୋର କଣ କାମ।
କେତେଟା ରେ ଶୋଇଲେ ଆପଣ କହିପାରିବେ।
କଣ କହିଲେ?
ଆପଣ କାଲି କେତେଟା ବେଳେ ଶୋଇଲେ ଆପଣ ଟିକେ କହିପାରିବେ।
କାଲି।
ଆଜ୍ଞା କାଲି।
କାଲି କାଲି। କାଲି କେତେଟା ରେ ଶୋଇଲିି ମନେ ପଡୁନି ମୋର।
ଆପଣ ଖାଲି ଏତିକି କୁହନ୍ତୁ ବାରଟା ପରେ ଶୋଇଲେ କି ବାରଟା ପରେ ପୂର୍ବରୁ ଶୋଇଲେ।
ମୁଁ ମୋର ର ହ୍ଵାଟସପ୍ ଚେକ୍ କରିବା ପାଇଁ ପଡିବ ତା ପାଇଁ।
ତ ସେଥିରେ ଯଦି ମୁଁ ଚେକ୍ କରିଛି।
ପ୍ରାୟତଃ ପୂର୍ବରୁ ଶୋଇ ପଡିଚି ବୋଧେ।
ନା ନା ଆପଣ ତ ଅନଲାଇନ ଥିଲେ ‌।
ଅନ ଲାଇନ ଥିଲ ନା ମୋ ନେ ଓ ଅ ନେଟ ଅନ ଥାଏ ସେଇଟା ନେଟ ଅନ ଥାଏ ମୋର ‌।
ଆପଣଙ୍କୁ କଣ କହିବି ଆଉ ଆପଣଙ୍କ ପାଇଁ କି ମୋ ପାଟି ରେ ଶବ୍ଦ ନାହିଁ। ଆପଣ ତ ମହାନ। ଆପଣଙ୍କୁ ଟିକେ ଆପଣଙ୍କ ମାତାଶ୍ରୀଙ୍କୁ। ସାହାଯ୍ୟ କରିବା ଦରକାର ଆପଣ ଭଉଣୀ ଆପଣଙ୍କ ଭଉଣୀଙ୍କୁ ବି ସାହାଯ୍ୟ କରିବା ଦରକାର।
ଏ ଯୋ ମୋ ମାତାଶ୍ରୀଙ୍କୁ ମୋ ଭଉଣୀ ସାହାଯ୍ୟ କରୁଛି ଆଉ ମୁଁ କଣ କରିବି।
ଆଉ ତାହେଲେ ଆପଣ ଆପଣଙ୍କ ଭଉଣୀକୁ ସାହାଯ୍ୟ କରିବା କଥା।
ଆଚ୍ଛା ହଉ ମୋର ସମୟ ହେଇଗଲାଣି ମୁଁ ରଖୁଛି।
ଆଜ୍ଞା ଆଜ୍ଞା ନିହାତି